ହଁ, ଶୁଭ ସନ୍ଧ୍ୟା। ଆଉ କଣ କରୁଛ? ହଁ ଶୁଭୁଛି।
ହଁ ବର୍ଷା ଟା ହେଉଛି ଯୋରରେ ତ ମୁଁ କହିଲି କାଳେ ଅସୁବିଧା ହଉଥବ କଥା ହେବା ପାଇଁ।
ନାଇଁ, ନାଇଁ ଠିକ୍ ଶୁଖୁଛି କୁହ?
ହଁ ଆଉ ଜୋର ବର୍ଷା କୋଟାଲି ଛାଡୁନି, ଆଉ ଟିକେ ବାହାରକୁ ଯିବାକୁ
ହଁ ଆଉ କଣ ମୁଁ କହିଲି ଆସ କେବେ ଆମ କେନ୍ଦ୍ର କେନ୍ଦ୍ରାପଡ଼ା ବୁଲିକି ଯିବ।
ହଁ ନିଶ୍ଚୟ।
ହଁ କେ ହଁ। ହଁ ରସାବଳି ତ ଖାଇବାରେ ତ ରସାବଳି ଫେମସ୍ ସେଥିରେ ପୁଣି ଆମର ଜାଣି ଥିବ କେନ୍ଦ୍ରାପଡ଼ା ଜିଲ୍ଲା ଓଡ଼ିଶାର ଏକ ମାନେ ଐତିହାସିକ ଉପକୂଳବର୍ତ୍ତୀ ଜିଲ୍ଲା। ମାନେ କହିବାକୁ ଗଲେ ସେଠି ଆମର ବଲଦେବଜିଉ ମନ୍ଦିର ନାଁଟା ଶୁଣିଛ?
ହଁ ହଁ ସେଇଠି ସେ ରସାଵଳି ଟା ଭୋଗ ହୁଏ ନା।
ହଁ ଭୋଗ ହୁଏ ଆକ୍ଚୁଆଲି ସେଟାକୁ ତୁଳସୀ କ୍ଷେତ୍ର ବୋଲି ବି ତ କୁହାଯାଏ। ଏମିତିଥିବ ତୁଳସୀରେ ହଁ ତାପରେ ମାନେ ଉଠିବେ ନା ମାଛ ମାଂସର ସହର ଭାବରେ ଜଣାଯାଏ ମାନେ ଯେହେତ ତ ଆମର ବି ମାନେ ସେଇ ଏରିଆ ଦେଇକିରି ବି ବ୍ରାହ୍ମଣୀ ନଦୀ ଆମର ଯେଉଁ ଆଉ ମହାନଦୀ ଠାରୁ ସେଇଟା କେତେ ଡିଷ୍ଟାନ୍ସ କି ଅଳ୍ପ ଡିଷ୍ଟାନ୍ସ ରେ। ତ ସେଠି ବି ବହୁତ ପରିମାଣରେ ମାନେ ମିଳି ବି ଯାଏ ଆଉ ଭିତରକନିକା ଭିତରକନିକା ବି ଜାଣିଥିବ ଜାତୀୟ ଉଦ୍ୟାନ ନାମରେ ବି ମାନେ ପ୍ରସ୍ତୁ
ମୁଁ ଯାଇନି କେବେ କେନ୍ଦ୍ରାପଡା ବଳଦେବଜୀଉ ବି ଦେଖିନି।
ଆଚ୍ଛା।
ଆଉ କିନ୍ତୁ ଆମ ଘରୁ ତାଙ୍କୁ ଭ ଭୋଗଟା ଆସିଛି ସିଏ ଜଣେ ଚିହ୍ନା ପରିଛ ଲୋକ ସିଏ ଆଣିଥିଲେ ରସ ସାବଳି ଭୋଗଟା ତାଙ୍କର ପ୍ରସାଦ ହୁଁ ବଢିଆ ଲାଗେ ଏବେ ତ ସବୁ ତାର ସାଇଜ ଗୁଡା ଛୋଟ କରିଦେଲେଣି ମାନେ ପତଳା କରିଦେଲେଣି ଆଗରୁ ଟିକେ ମିଳୁଥିଲା ମୋଟା ମୋଟା ହେଇକି ଏବେ ଟିକେ ପତଳା କରିଦେଲିଣି ବୋଲି ମୁଁ ଶୁଣିଛି କିନ୍ତୁ ହେଲେ ବି ତାର ତାର ଏଠି ଯେତେ ପ୍ରକାର ସେ ରସାବଳି ବନେଇଲେ ବି ସେଠାକାର ଟେଷ୍ଟ
ଆମର ହୁଏ ସେଠି ଆଉ ଗୋଟେ ଭୋଗ ହୁଏ ପୋଟଳି ପିଠା ଜାଣିଛ?
ନା ନା ଜାଣିନି ସେଟା କୋଉଥିରେ ତିଆରି
ସେଇଟା ତ ନର୍ମାଲି ମୁଁ ଜାଣିନି ବଟ୍ ସିଓର୍ ମୁଁ ଜାଣିକି ରେସିପି ତମକୁ କହିବି। କେବେତ ଜାଣିନି କିନ୍ତୁ ମାନେ ସେଇଟା ହୁଏ ପୋଟଳ ପିଠା ବି ଭୋଗ ଭୋଗଲାଗିବ ଠାକୁରଙ୍କ ପାଖରେ ହଁ ହଁ। ଆ ସେ ସେଠି ଜାଣିଚ ନାଁ ସେଠି ବି ତାପରେ ଏପଟେ ଆମର ପୁରୀରେ ପୁରୀରେ ରଥ ନ ଗଡ଼ିଲା ପ ମାନେ ଆଚୁଲି ଆମ ସେଇ ବଲଦେବ ଜୀଉ ର ଥ ନ ଗଡ଼ିଲା ପର୍ଯ୍ୟନ୍ତ ପୁରୀରେ ଗଡ଼ିବନି। ଫାଷ୍ଟ ସେଠି ଗଡ଼ିବ ଦେନ୍ ତାପରେ ଏପଟେ।
ଓହୋ ମୁଁ ବି ଏଇଟା ବି ଜାଣିିନଥିଲି। ଅଁ ହଁ ହଁ ମାନେ ଫାଷ୍ଟ ବଳଦେବଜୀଉଙ୍କ ପାଖରେ ରଥ ଗଡ଼ିବ ତା ପରେ ତେ ପୁରୀ ରଥ ନାଁ କି? ଆଉ ବଳଦେବ ମାନେ ତାଙ୍କ ଉଁ ଭାଇନା ତ ବଡ ଭାଇଙ୍କ ର
ହଁ ହଁ ହଁ ସେଇଥିପାଇଁ ତ ଦିଆ ହେଇଚି ବଳଦେବଜୀଉ ହଁ। ତାଙ୍କ ରଥ ଗଡି଼ବ ତାପରେ ପୁରୀ ରଥଟା।
ହଁ ହଁ ହଁ ସେଇଟା ସେ ସବୁ ଏଠି ବି ତ ପୁରୀରେ ବି ଆମର ବି ତ ସେଇ ମାନେ ଆଗେ ବଳଭଦ୍ରଙ୍କ ରଥ ଯାଏ ତାପରେ ଯେମତି ଏ ଜଗନ୍ନାଥଙ୍କର ତ ତାଙ୍କ ବଡ଼ ଭାଇ ଯେହତୁ। ଆଉ ଆଉ ସେଇ ମେମଟା ସିଏ ଯେ ଯେହେତୁ ଅଁ ସେଠି ବଳଦେବଙ୍କର ମନ୍ଦିରଟା ଅଛି ରାଗେ ରେଟି ରଥ ଗଡି଼ବ ତାପରେ ଏଠି।
ହଁ ସେମ୍ ହଁ।
ଆଉ ସନ୍ଧ୍ୟା ବେଳେ କଁ ଜଳିଖିଆ ଆଜି ଖାଇବ?
ସନ୍ଧ୍ୟା ବେଳେ ସେମତି କିଛି ନାହିଁ ମୁଁ ଖାଏନି ଏ ସନ୍ଧ୍ୟା ବେଳେ ବାସ୍ ମାନେ ଯେତଳେ ଯଦି ଭୋ କ ଲାଗିଲା ଦେନ୍ ଯିବି ନହେଲେ ନାଇଁ ସେମତି ବାରଟାରୁ ଆଠଟା ଡିଉଟି ରହିଯାଉଚି ନା ତ ମଝିରେ ଖାଇ ହଉନି ଯଦି ବିି ଫାଙ୍କା ରହୁଚି ଇଚ୍ଛା ହଉନି ଯିବା ପାଇଁ।
ଆଉ କଁ ଖାଲି ଆ ଟାରେ ସରିଲା ପରେ ଯାଇକି ଆଠଟାରେ ଖାଇବେ?
ହଁ ହଁ।
ଏରା ଏତେ ବାରଟାରୁୁ ଆଠଟା ଆଠ ଘଣ୍ଟା ତ ଭୋକ ହୁଅ।
ହଁ ଭୋ କଲା ବଟ୍ ଇଚ୍ଛା ହୁଏନି ମାନେ କିଏ ଗୋଟେ ସାଙ୍ଗରେ ଥିଲେ ଇଚ୍ଛା ହବ ବଟ୍ ଏକାଟିଆ ଯିବାକୁ ଇଚ୍ଛା ହୋଉନି।
ହଁ ସିଏ ବି ସତ କଥା ମାନେ ସାଙ୍ଗରେ ଥିଲେ ଗୋଟେ ଖାଇବାକୁ ଭଲ ଲାଗେ ତାପରେ ଏ ଯୋଉ ବର୍ଷା ସେପଟେ ବର୍ଷା ହଉଚି ନା?
ନା ଏବେ ଟିକେ କମିଚି ସହ୍ନ ହଉଥିଲା ବଟ୍ ଏବେ ଟିକେ କମିଛି।
ନାଁ ଆମର ଏବେ ବି ଏଠି ଚାଲିଚି ତାପରେ ବର୍ଷା ଭେରି ଭି କୋଉଠି ବାହାରୁକୁ ଯାଇକି ଏମତି ଓଦା ହେଇକି ସେରେଡ଼େ ମାନଜ ଖାଇବା ପାଇଁ ବି ଠିକ୍ ଲାଗୁନାଇଁ। ପରେ ଯାହା ଖାଇବ ଖାଇବ। କିନ୍ତୁ ଏଇ ପୁରୀ ର ଥଯାତ୍ରା ବେଳେ କେବେ ଯାଇଚ ଅ
ପୁରୀ ରଥଆତ୍ରେ ଟାଇମ୍ ରେ ତ ଯାଇନି କିନ୍ତୁ ବୋହୁତ ଯିବା ପାଇଁ ଇଚ୍ଛା କା ମାନେ ରଥଯାତ୍ରାରେ ବୋହୁତ ବଡ଼ ଦି ବର୍ଷ ହେଲାଣି ଆସି ଭୁବନେଶ୍ୱରରେ ରହିଲିଣି ଭାବୁଚି ଯିବି ଯିବି ଭିବି ବଟ୍ ସେଇଟା ଯୋଉ ସାଙ୍ଗସା ଥି ମେଳରେ ଯିବା ଆଉ ଏଖାଟିଆ ଯିବା ସେଇଟା ହିଁ ସୁଯୋଗ ପାଉନି କାହା ସାଥିରେ ଯିବା ପାଇଁ।
ଏ ସାଙ୍ଗସାଥି ଗୋଟେ ହେଲ ଆଗୁରୁ ଗୋଟେ ଯୋଜନା କଲ ତାପରେ ଯାଇ ଇ ତ ହଁ ରଥରେ ଯାଅ ନହେଲେ ସେଇ ରଥରୁ ବା ଯୋଉ ସୁନାବେଶ ପର୍ଯ୍ୟନ୍ତ ଠାକୁର ଅଧରପଣା ପର୍ଯ୍ୟନ୍ତ ଠାକୁର ରଥରେ ଥାଆନ୍ତି। ସେଇ ଭିତରେ ବି ଗଲେ ମାନେ ର ରଥ ଛୁଇଁକି ଆସ୍
ହଁ ଦେଖି ହବ ଆଉ ତାପରେ ସେମିତି କହନ୍ତିନି ମହାପ୍ରଭୁଙ୍କର ମାନେ ସେତିକି ଇ ଚ୍ଛା ଥିବା ଦରକାର ଯୋଉଟା କି ଆମୁ ଡୋରି ହଁ ଡୋରି ନ ଲାଗିଲା ପର୍ଯ୍ୟନ୍ତ ଆଉ ଯାଇ ଅବ।
ସେଇଟା ଠିକ୍ ତମେ ପୁରୀ ଯାଇକି ପହଞ୍ଚିଥିବ ମନ୍ଦିର ବାହାରେ ଥିବ କିନ୍ତୁ ମନ୍ଦିର ଭିତ ଭିତରକୁ ତମେ ଯାଇପାରିବନି ଯଦି ତାଙ୍କର ଡୋରି ନ ଲାଗିଚି। ତାଙ୍କ ଦର୍ଶନ ପାଇବନି।
ଆକ୍ଚୁଆଲି ଆମେ ବି ସେଇଭଳି ଥରେ ଆମେ ଯାଇଥିଲୁ ଏଇ ମାର୍ଚ୍ଚ ମାସରେ ଯାଇଥିଲୁ ବଟେ ଏମିତି ଗୋଟେ ହେଲା ଆମେ ସଡ଼ନ ଏମିତି ପ୍ଲାନିଂ କଲୁ ତାରେ ତିନିଟା ଚାରିଟାରୁ ବାହାରିଗଲୁ ମାନେ ଇଭିନିଂ ଟାଇମରେ ଯୋଉଟା କହୁଛି ଗୋଟେ ଦିଇଟା ଗଲୁ ମାନେ ଟ୍ରେନ୍ ମିସ୍ ହେଇଗଲା ଟ୍ରେନ ଟିକେଟ୍ କରିଥିଲୁ ଆମେ ପୁରା ପୂର୍ବରୁ ଟ୍ରେନ୍ ଟିକେଟ୍ କରିଥିଲୁ ଦେନ୍ ତାପରେ ସେଇଟା ବି ମିସ୍ ହେଇଗଲା। ତାପରେ ଭାବିଲୁ କଣ କରିବୁ? ସେଇଠୁ ମାନେ ବର୍ଷା ଷ୍ଟାଣ୍ଡରୁ ବସରେ ଗଲୁ ସେଠି ଯାଇ ପହଞ୍ଚିଲୁ ବୋଧେ ପାଞ୍ଚଟା ଛଅଟାରେ ମାନେ ସାଙ୍ଗେ ସାଙ୍ଗେ ପ୍ରିପାରେସନ କରି ସାଙ୍ଗେ ସାଙ୍ଗେ ବାହାରିକରି ଗଲୁ ମାନେ ବିଶ୍ୱାସ କରିବେନି ଆମେ ଠିଆହେଇଛୁ ଲାଇନ ତିନି ଚାରି ଘଣ୍ଟା ତା ମାନେ ଏଭିନିଙ୍ଗ ଟାଇମ କଥା କହୁଛି ସନ୍ଧ୍ୟା ଟାଇମ ଠିଆ ହେଇଛୁ ସଂଧ୍ୟା ଆଳତୀ ଦେଖିବୁ ବୋଲି କିନ୍ତୁ ଲାଇନ ଲାଗିଗଲା ପୁରା ଦଶ ଦଶଟା ପର୍ଯ୍ୟନ୍ତ ତାପରେ ଦଶଟା ରେ କିଏ ଗୋଟେ ଏମିତି ବାନ୍ତି ବାନ୍ତି ମେ ଵି କରିଦେଲା କି କଣ ଟାଇମ ରେ ଆଉ କହିଲେ କି ନାଇଁ ଠାକୁରଙ୍କୁ ଆଉ ଦର୍ଶନ ମିଳିବନି ମାନେ ଭାବ ଆମେ ଯାଇଛୁ ଏପଟେ ଟ୍ରେନ୍ ଟିକେଟ ମିସ୍ ହେଇଗଲା ସେଥିରେ ପୁଣି କହୁଚନ୍ତି କି ଠାକୁର ଦର୍ଶନ ଦଶ ମାନ ନିହାତି ଚାରି ପାଞ୍ଚ ଘଣ୍ଟା ଲାଇନ ରେ ଠିଆ ହେଲା ପରେ ସେ ହଁ ସେଇଟା ମାନେ ଆମେ ପଶି ସାରିଲୁଣି ତାପରେ ସେ ଗେଟ୍ ପୁରା ସିଂହ ଦ୍ୱାର ଯୋଉଟା ସେଇଟା ସେ ବନ୍ଦ କରିସାରିଲଣି କହୁଛନ୍ତି କି ଆଉ ବା ତିିକି ଗୋଟେ କରିଦେଇଚି ଏବେ ସବୁ କିଛି ଧୁଆ ହବ ମାନେ ସବୁ ହାଣ୍ଡି ଫାଣ୍ଡି ସବୁ ଠା ଠାକୁର ପୁଣି ଗାଧେଇବେ ତା ଗୋଟେ ନୂଆ ଲୁଗାପୁଟା ପିନ୍ଧିବେ ଦେନ୍ ଯାଇକି ସ ମାନେ ସ ସକାଳ ଭୋଅର ତିନିଟା ଚାରିଟା ବେଳକୁ ଯାଇକି ଦର୍ଶନ ମିଳିବ।
ମାନେ ଏତେ ମାନେ ଯାଇ ହଁ ସେଟା ହେଲା କଣ କହିଲେ ଠାକୁରଙ୍କ ଡୋରି ଆପଣଙ୍କ ପାଇଁ ଲାଗିନି ମାନେ ଯାଇକିବି ଏତେ ବାଟ
ସେଥିରେ ପୁଣି ଆମେ ପୁଣି ରୁମ୍ ଖୋ ଖୋଜିଲୁ ରୁମ୍ ଖୋଜିକି ରେଡ଼ି ହେଇ ରେଡ଼ି ପୁରା ଶୀଘ୍ର ଶୀଘ୍ର ରେଡ଼ି ହୋଇକିରି କାଳେ ଠାକୁର ବନ୍ଦହେଇ ଯିବ କି କଣ ବାର ସୁଦ୍ଧା ବନ୍ଦହେଇଯିବ। ରେଡିି ହେଇକି ଆସିଲୁ ଫିର ବି ଦେଖି ଦେଖିଲା ଵେଳ କୁ ହେଲାନି ତାପରେ ସକାଳେ ଆସିକି ଜଗିଲୁ ଛଅଟା ପାଞ୍ଚଟା ଛଅଟା ବେଳେ ଆରାମ ସେ ଦର୍ଶନ।
ଆ ଏବେ କିଛି ଦିନ ତଳେ ଯୋଉ ବାହାରିଥିଲା ନିଉଜ ରେ ଯୋଉ ହୁଁ ଗୋଟେ ଛୋଟ ଛୁଆର କିଛି ହଉନଥିଲା ମାନେ ସେଇଠିକି ଯାଇକି ଠାକୁରଙ୍କୁ ସେ ଡାକ ଡାକିଲା ପରେ ଛୁଆ ଠିକ୍ ହେଇଗଲା ବୋଲି ଦେଖି
ହଁ ନାଇଁ ନାଇଁ ଏଇଟା ମୁଁ ଦେଖିନି।
ହଁ। ସେଇଟା ବହୁତ ସେତେବେଳେ ମାନେ ଭାଇରାଲ ହେଇଥିଲା ଏବେ ଅଳ୍ପ ଦିନ ତଳେ ମାସେ ଦି ମାସ ତଳେ ସେଟା ଗୋଟେ ବାହାରି ଥିଲା କି ଆଉଠକୁ ମାନେ ସେମାନେ ତ ଦେଖେଇଥିଲେ କି ମାନେ ଲେଖିଥିଲେ ମୁଁ ମୋର ଦେଇଥିବା ଛୁଆ ମେଣ୍ଣ୍ଡ ଏଇଠି ଆସି ସେ ଜଗନ୍ନାଥ ମନ୍ଦିର ଚିନ୍ତେ ଆଇଲା କିନ୍ତୁ ମୋରି ଯାଇଁ ନଥିଲା ମତେ ଲାଗୁଚି ସେ ତା ଦେହ ଭଲ ନଥିଲା କି କିଛି ତ ହେଇଥିଲା ଯୋଉଟା କି ସେଠି ମହାପ୍ରଭୁଙ୍କ ସିଏ ନେଇକି ବଡ ଦାଣ୍ଡରେ ପୁରା ଶୁଆଇକି ଠାକୁରଙ୍କୁ ଡାକୁୁଥିଲା ଆଉ ଯୋଉଠିକି ତାର କିଛି ପରିମାଣରେ ଠାକୁର ସୁସ୍ଥ ବି କରିଦେଇଥିଲେ ବୋଲି
ଆଛା।
ମୁଁ ଶୁଣିୁଥିଲି।
ଅଛି ଏଇ ଯୋଉ ସବୁ ହଉଛନ୍ତି ନାଇଁ ଠାକୁର ଫାକୁର କିଛି ନାହାନ୍ତି ଅଛନ୍ତି ବଟ ଖାଲି ବିଶ୍ୱାସ ଭରସା ଥିବା ଦରକାର ହଁ।
ହଁ ରହୁ ସେଠି ସଇତାନ ଅଛନ୍ତି ସେଠି ଭଗବାନ ବି ଅଛନ୍ତି ଆ ଆମେ ତାର ଯଦି ବିଶ୍ୱଵାସ ସବୁ ମୂଳରେ ବିଶ୍ୱାସ ହଁ ବିଶ୍ଵାସ କରିବା ଯଦି ଅଛନ୍ତି ବିଶ୍ଵାସ ନାହାନ୍ତି ବିଶ୍ଵାସ ନକ ତାଲେ ନାହାନ୍ତି।
ହଁ।
ହଁ ଆମେ ରାତି ବାହଲେ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଦେଖୁଛେ ବାକି ଆଉ କାହାକୁ ଦେଖିପାରୁନି ତ ଲୋକ ବହୁତ ଲୋକ ସୂର୍ଯ୍ୟ ଚନ୍ଦ୍ରଙ୍କୁ ବି ମାନିକି ଠାକୁର ପୂଜା କାହିଁକି କୋଉ ଠାକୁରଙ୍କୁ ଦର୍ଶନ କରିପାରନି ହଁ କିନ୍ତୁ ସୂର୍ଯ୍ୟ ଚନ୍ଦ୍ର କ ଯେହେତୁ ଦେଖ କିଳନ୍ତି ତାକୁ ହିଁ ସକଳ ମାନେ ସକଳ ଶତତି ଆଧାର ଯୋଉ ରୂପରେ ଠାକୁରଙ୍କୁ ମାନିକି ପୂଜା କରନ୍ତି। ସନ୍ଧ୍ୟା ବେଳେ ଚନ୍ଦ୍ରଙ୍କୁ ସଖାଳୁ ସୂର୍ଯ୍ୟ ଙ୍କୁ କିନ୍ତୁ ହଉ ଯୋଉ ଠାକୁର ଅଛନ୍ତି ନା ନା ସବୁ ଠାକୁର ମାନେ ଯେତେ ମାନେ ତେତିଶ ଆମର ଓଡିଆରେ ଯେମିତି ହିନ୍ଦୁ ଧର୍ମାନେ ତେତିଶ କୋଟି ଦେବତା କିନ୍ତୁ ସେ ତେତିଶ ଫୁଟି ଦେବତା ସେଇ ଜଣକ ଠାକୁରରେ ଅଛନ୍ତି ସେ ପ୍ରଭୁ ଜଗନ୍ନାଥ ତାଙ୍କର ଦେହରେ ସବୁ ଠାକୁର ଅଛନ୍ତି। ଆଉ କଣ ତମର ଛୁଟି ଟା କେତେବେଳେ ଅଛି
ଆଠଟାରେ। ହଁ।
ପୁଣି କାଲି କେତେବେଳେ ଡ୍ୟୁଟି ଅଛି?
କାଲି ସେ ସେମ୍ ବାରଟାରେ।
ଏଇଟା ତମର ମାନେ ସିଫ୍ଟ ଅନୁସାରେ ହୁଏ ନା କଣ?
ନାଇଁ ନାଇଁ ଆମର ସିପ୍ ନାହିଁ ଆମର ସିପ୍ ନାହିଁ ବାସ୍ ମାନେ କଣ କହିବି ମାନେ ସିପ୍ ସିଫ୍ ନାହିଁ ଆମର କେବଳ ଆର୍ଟିନାନ୍ ଆଉ ନର୍ସିଂ ପିଲଙ୍କର ସି୍ ଅଛିମର ସିଫ୍ଟ ନାହି ଆମେ ଅଫି ଏକ୍ଜିକୁଟିଭରେ ଯାଉଛ ତମର ସିଫ୍ଟ ନାହିଁ ଖାଲି ମେନ୍ କଥା ହେଲା ସେମାନେ ରଖିଦଉଛନ୍ତି। ଣ ଯଉ ମଡ ତାଙ୍କର ମଣିଗ୍ କରି ଛନ୍ତି ଯେଉଁଟାକି ନଅଟାରୁ ପାଞ୍ଚଟା ଉ ଯୋଉମାନେ ପୁଅ ପିଲା ସବୁ ତାଙ୍କର ନାଇଟ୍ ଡୁଟି ରଖି ଦଉଛନ୍ତି ଆଉ ଜେନେରାଲ ରେ ଆମେ ସବୁ ଆସଛୁ ଆଉ। ମାନେ ବରଟରୁ ଅଟା
ଆଉ ଘରେ କିଏ ଆମେ ଘରେ ବାପା ମା ଆଉ ଭାଇ
ନାଇଁ ନାଇଁ ମମି ଆଉ ଭାଇ ଅଛନ୍ତି ଆଉ ଦିଦିଙ୍କର ମୋର ଏଇଠି ରହୁଛି ଭୁବନେଶ୍ଵର।
ଦିଦିର ତମର ଏଇଠି ରହୁଛ?
ହଁ।
ଆଉ ଭାଇ କଣ ମାନେ ତମ
ପଢା ପଢି କରୁଛଛନ୍ତି ନାଇଁ ସାନ ମୋଠୁ
ସାନ ନ ଭାଇ ମାନେ ଦିଦି ବଡ ତମେ ମଝିଆ ଆଉ ସାନ ଭାଇ ନା ତିନି ଜଣ ଭାଇ ଭଉଣୀ ତୁମର ଯାହଉ ସୁଖୀ ପରିବାର ଆଉ। ଭାଇ କୋଉ କ୍ଲାସ୍ ପଢୁଚନ୍ତି?
ଭାଇ ଏବେ ତାର ପ୍ଲସ୍ ଟୁ ସେକେଣ୍ଡ ଇୟର୍ ହେଲା।
ଓ ପ୍ଲସ୍ ଟୁ ସେକେ-ମାନେ ପରୀକ୍ଷା ଦେବେ ଏ ବର୍ଷ ବୋଧେ? ମାନେ ଏଇ ବର୍ଷ ପ୍ଲସ୍ ଟୁ ସେକେଣ୍ଡ୍ ଇୟର୍ ହେଲା ମାନେ ଆର ବର୍ଷ ପରୀକ୍ଷା ଦେବେ।
ଟୁ ଥାଉଜେଣ୍ଟ୍ ଟ୍ୱେଣ୍ଟି ସେଭେନ୍ ହୁଁ ଆଉ କଣ। ଆଉ କଣ କୁହ ଆ- ଆଉ ଇଭିନିଂ ରେ କଣ ଖାଇବା?
ଖୁଚି ଉଆ ତାପରେ କଥା ହବା ପଛରେ ଆଉ।
ହଁ ଠିକ୍ ଅଛି।